ହ୍ୟାଲୋ
ଆଜ୍ଞା ବନ୍ଧୁ ନମସ୍କାର।
ଆଜ୍ଞା ବନ୍ଧୁ ନମସ୍କାର ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା କେମିତି ଅଛନ୍ତି ଆପଣ?
ଆମେ ତ ବହୁତ ଭଲରେ ଅଛୁ। ଆପଣ କେମିତି ଅଛନ୍ତି?
ହଁ ମୁଁ ବହୁତ ଭଲରେ ଅଛି। ଆଉ ଖାଇବା ପିଇବା ସରିଲାଣି।
ଆଜ୍ଞା ଆଜ୍ଞା ଆପଣଙ୍କର ଖାଇବା ପିଇବା ସରିଲାଣି।
ହଁ ହଁ ସରିଲାଣି। ଆଜି ରାତି ଭୋଜନରେ କଣ କଲେ ଆପଣ?
ରାତ୍ରି ପର୍ଯ୍ୟନ୍ତ ବାହାରେ ଖାଇଥିଲୁ। ନର୍ମାଲ ଖାଇବା ଭାତ, ଡାଲି, ଭଜା ପୋଟଳ ଆଳୁ ଭଜା, ଡା ଆଉ ଚିପ୍ସ। ଆପଣ କଣ ଖାଇଥିଲେ ରାତ୍ରି ଭୋଜନରେ?
ଅ ଯେମିତି କି ମୁଁ ତ ରହୁଛି ହଷ୍ଟେଲରେ ତ ଆଜି ମୁଁ ଭାତ ଆଳୁ ତରକାରୀ ଖାଇଛି।
ଆଜ୍ଞା ବହୁତ ଭଲ ଖାଇବା ଆପଣ ଖାଇଛନ୍ତି। ବହୁତ ଖୁସି ଲାଗିଲା।
ଆଜ୍ଞା ତ ବନ୍ଧୁ ମୁଁ ଆପଣଙ୍କୁ ଗୋଟେ କଥା କହିବାକୁ ଚାହୁଁଥିଲି
ଆଜ୍ଞା କୁହନ୍ତୁ।
ମୁ ଛୁଟି ଆସୁଛି ଭାବୁଛି କେଉଠି ଗୋଟେ ବୁଲିବାକୁ ଯିବା। ତ ଆପଣଙ୍କର କଣ ଅଛି ତା ଦେହରେ ରାୟ ମତେ ଟିକେ କୁହନ୍ତ।
ଆଜ୍ଞା ଆପଣ ଏବେ କୋଉଠି ଓଡ଼ିଶାର ଓଡିଶାରେ ଅଛନ୍ତି ନା ବାହାରେ ରହୁଛନ୍ତି ଏବେ?
ହଁ ମୁଁ ଏବେ ଓଡ଼ିଶାରେ ଅଛି। ମୁଁ ତ କହୁଛି ଆପଣ ଓଡ଼ିଶା ଚାଲନ୍ତୁ ଯିବା ଓଡ଼ିଶାରେ ଗୋଟେ ଭଲ ସୁନ୍ଦର ସୁନ୍ଦର ଯୋଉ ପର୍ଯ୍ୟଟନ ଜାଗା ଅଛି ସେଠି ଯାଇକି ଆମେ ଟିକେ ବୁଲାବୁଲି କରିବା। ଟିକେ ଆମେ କୁହନ୍ତି କି ଯେମିତି ଜୀବନରେ ଟିକେ ନୂଆ ନୂଆ ଜାଗାରେ ଆମେ ଭ୍ରମଣ କରିକି ତାର ଏକ୍ସପିରିଏନ୍ସ ନବା ଯେ କେମିତି କଣ ଲାଗୁଛି? କଣ କହୁଛନ୍ତି ଆପଣ?
ଆଜ୍ଞା ଆଜ୍ଞା ନିଶ୍ଚିତ ଭାବରେ ଆପଣ ଯଦି ତାହେଲେ ଆପଣ ସତରେ ଓଡିଶା ଆସୁଛନ୍ତି।
ଆଜ୍ଞା।
ଆଜ୍ଞା ତାହେଲେ କୋଉ ଜାଗାକୁ ଯେ ଗଲେ ଭଲ ହବ ଆପ୍ କୁହନ୍ତୁ କଉଁ କୋଉ ସ୍ଥାନକୁ ଗଲେ?
ପ୍ରଥମେ ତ ଯେମିତି ଆମର ଓଡ଼ିଶାରେ ପ୍ରସିଦ୍ଧ ଆମର ଜଗନ୍ନାଥ ଅଛନ୍। ତ ମୁଁ ତ ଚାହିଁବି ଆମେ ଆମର ଆରମ୍ଭ କରିବା ଓଡ଼ିଶା ବୁଲିବା ଶ୍ରୀ ଜଗନ୍ନାଥଙ୍କ ତମ ପୁରୀ ଠାରୁ। ଆଉ ମତେ ଲାଗୁଚି କି ଆମେ ପୁରୀ ଯିବାଟା ହିଁ ଠିକ୍ ହବ। ଆଉ ଆଗକୁ ରଥଯାତ୍ରା ମଧ୍ୟ ଆସୁଚି ତ ସବୁ ଠୁକୁ ଭାବୁଚି ସେଇଟା ଆମ ପାଇଁ ଉଦ୍ଦିଷ୍ଟ ସମୟ ହବ ଯେ ଆମେ ଆଗେ ଶ୍ରୀ ଜଗନ୍ନାଥଙ୍କ ଧାମ ପୁରୀ ଯିବା ବୋଲି।
ଆଜ୍ଞା ଆଜ୍ଞା ନିଶ୍ଚିତ ଯେହେତୁ ଆଗକୁ ଜୁଲାଇ ଷୋହଳରେ ର ଥଯାତ୍ରା ଆସୁଛି ତ ସେଠି ଗଲେ ପୁରୀରେ କିଛି ଦିନ ରହିକି ପୁରୀ ବେଳାଭୂମିରେ କାହିଁକି ନା ପୁରୀ ବେଳାଭୂମି ବିଷୟରେ ବୋହୁତ କିଛି ଶୁଣେ ଆ ଶୁଣିବାକୁ ମିଳେ ବୋହୁତ ସୁନ୍ଦର ଜାଗା ବି। ସେଠି କିଛି ଦିନ ରହିକି ତାର ଆନନ୍ଦ ଉଠେଇଲେ ଭଲ ହୁଅନ୍ତା।
ଆଜ୍ଞା ଆଉ ପ୍ରତିବର୍ଷ ର ଥଯାତ୍ରାରେ ଯୋଉ ଲକ୍ଷ ଲକ୍ଷ ଭକ୍ତ ଆସୁଛନ୍ତି ଆମେ ବି ଅନ୍ୟ ଲୋକମାନଙ୍କୁ ଦେ ଖିପାରିବା ଯେ ବାହାର ରାଜ୍ୟର ଲୋକମାନେ କେମିତି ତାଙ୍କର ଚାଲିଚଳଣ। ସେ ସବୁ ମଧ୍ୟ ଆମେ ଦେଖିପାରିବା ତ ମତେ ତ ଲାଗୁଚି ଏ ସମୟଟା ସବୁଠୁ ଭଲ ସମୟ ହବ ଯେ ଯେ ଆମେ ପୁରୀ ଯିବା ବେଳାଭୂମିରେ ବୁଲିବା ସମୁଦ୍ର କୂଳର ସୂର୍ ର୍ଯ୍ୟଦୟ ସୂର୍ଯ୍ୟାସ୍ତ ଦେଖିବାର ଅନୁଭବ କରିବା ବୋହୁତ ଆନନ୍ଦଦାୟକ ହବ ଏଟା।
ଆଜ୍ଞା ନିଶ୍ଚିତ ନିଶ୍ଚିତ। ଅ ତ ଯେମତି ଆପଣ କିଛି ରଥଯାତ୍ରାର କିଛି ପୌରାଣିକ କଥା ବିଷୟରେ ଜାଣି ଚତି ପୁ
ଆଜ୍ଞା ନିଶ୍ଚିତ ଭାବରେ ଯେହେତୁ ଆମେ ଓଡ଼ିଶା ଲୋକ ଆମେ ଯଦି ନ ଜାଣିବା ତ କିଏ ଜ ନ କିଏ ଜଣିବ? ଆଉ ମୁଁ ନିଜକୁ ବୋହୁତ ଗର୍ବ ମନେ କରୁଛି କି ମୁଁ ପୁରୀରେ ଜନ୍ମ ହେ ସରି ଆମେ ଓଡ଼ିଶାରେ ଜନ୍ମ ହେଇଛି। ଜଗନ୍ନାଥଙ୍କ ନାମରେ ଆମେ ଜନ୍ମ ହେଇଛନ୍ତି ଆଉ ଯେମତି କି ମୁଁ କହିବି ତ ସବୁଠୁ ବଡ଼ ଉମିକ ସ୍ଥାନ ସାଂସ୍କୃତିକ ସ୍ଥାନ ସାଂସ୍କୃତିକ ପର୍ବ ଆମ ଆ ଓଡ଼ିଶାରେ ହିଁ ସବୁ ଆମେ ପାଳନ କରୁ ଆଉ ଜଗନ୍ନାଥ ଧାମ ତା ଭିତରୁ ଗୋଟେ ଅନ୍ୟନ୍ତ। ଆଉ ଜଗନ୍ନାଥ ମନ୍ଦିରରେ ଯେମତି ଆମର ଯୋଉ ରଥଯାତ୍ରା ହୁଏ। ପ୍ରତିିବର୍ଷ ଆଷାଢ଼ ମାସର ଶୁକ୍ଳ ପକ୍ଷ ଆଉ ଦୁତୀୟା ତିଥିରେ ସେଟା ପାଳନ କରାଯାଏ। ପ୍ରଭୁ ଜଗନ୍ନାଥ ଭାଇ ବଳଭଦ୍ର ଭଉଣୀ ସୁଭଦ୍ରାଙ୍କ ସହିତ ରଥରେ ବାହାରି ଯାଆନ୍ତି। ମନ୍ଦିର ଛାଡ଼ି ତାଙ୍କ ମାଉସୀମା ମନ୍ଦିର ଗୁଣ୍ଡିଚା ମାଙ୍କୁ ମନ୍ଦିରକୁ। ଯୋଉଟା କି ବୋଧେ ବିଶ୍ଵର ପ୍ରଥମ ଠାକୁର ହେବେ ଯିଏ କିି ତାଙ୍କ ଘରୁ ବାହାରିକି ଯାଆନ୍ତି ସେ। ମୁଁ ଆଉ କୋଉଠି ବି ଶୁଣୁନି ଯେ ଆଉ କୋଉ ଠାକୁର ଘରୁ ତାଙ୍କ ନିଜ ମନ୍ଦିର ଛାଡିକି ବାହାରକୁ ଯିବାରେ।
ଆଜ୍ଞା। ବୋହୁତ ଭଲ ଲାଗିଲା ଶୁଣିକି ଆପଣଙ୍କର ଯୋଉ ପୌରାଣିକ କଥା ବିଷୟରେ କହିଲେ। ହୁଁ ତ ଯେମତି କିି ଆପଣ କ କହିଲେ ରଥ ରଥଯାତ୍ରାରେ ଅ ତିନଟା ତିନଟା ରଥର ନାଁ ଆଉ ତା ବିଷୟରେ କିଛି ଆପଣ କହିପାରିବେ?
ନି ନିଶ୍ଚିତ ଭାବରେ ଯେମତି କିି ମୁଁ ଆପଣଙ୍କୁ ଜଣେଇଦବାକୁ ଚାହିଁବି ତି ରଥରେ ତିନି ଠାକୁରଙ୍କ ସହିତ ଅମ୍ ଚାରି ଚାରି ଠାକୁର ମାନେ ଆମର ଚାରି ଦିିନଁ ଯାଇଥାନ୍ତି ଯେମତି କିି ପ୍ରଭୁ ଜଗନ୍ନାଥ ହେଇଗଲେ ଭାଇ ବଳଭଦ୍ର ଭଉଣୀ ସୁଭଦ୍ରା ଅ କ ସହିତ ବି ଆଉ ଜଣେ ଠାକୁର ଯାଇଥାନ୍ତି ମୁଁ କ୍ଷମା ଚାହିଁବି କି ମୁଁ ତାଙ୍କ ନାଁ ମୋର ମନେ ପଡୁନି କିନ୍ ତୁ ଜଗନ୍ନାଥଙ୍କ ରଥର ନାଁ କହି ଦବାକୁ ଚାହିଁବି ନନ୍ଦିଘୋଷ। ଆଉ ଯୋଉଥିରେ କି ଅଠରଟି ଚକ ଲାଗିଥାଏ ଆଉ ହଳଦିଆ ରଙ୍ଗର ଆଉ ଲାଲ୍ ର ଙ୍ଗର ପତାକା ମଧ୍ୟ ସେଥିରେ ଲାଗିଥାଏ। ଆଉ ଆମର ପ୍ରଭୁ ବଳଭଦ୍ରଙ୍କ ରଥର ନାମ ହଉଚି ତାଳଧ୍ୱଜ। ଯୋଉଥିରେ ଷୋହଳଟି ଚକ ଲାଲ୍ ଓ ସବୁଜ ରଙ୍ଗର ସ ସଜାଣ ହେଇଥାଏ। ଆଉ ଆମ ମା ସୁ ସୁଭଦ୍ରାଙ୍କ ରଥର ନାମ ହଉଚି ଦର୍ପଦଳନ ବା ଦେବଦଳନ କୁହାଯାଏ। ଆଉ ଦେବୀ ସୁଭଦ୍ରାଙ୍କ ରଥରରେ ଚଉଦଟି ଚକର ଲାଲ୍ ଆଉ କଳା ରଙ୍ଗର ସଜାଣ ଲାଗିଥାଏ।
ଆଜ୍ଞା ଆଜ୍ଞା। ଯେହେତୁ ଆପଣ ଯୋଉଟା କହିଲେ ତିନି ରଥ ର ନାଁ ତା ବିଷୟରେ ବହୁତ୍ ଶୁଣିକି ବହୁତ୍ ଖୁସି ଲାଗିଲା। ଯେମ୍ତି କିି ରଥଯାତ୍ରା ଏଇଟା ଯୋଉ ରହୁଛି ରଥଯାତ୍ରା ପରେ ମୁଁ ଶୁଣିଆକୁ ପା ଶୁଣିଆକୁ ପାଇଛି ଯେମ୍ତି ତା ପୂର୍ବରେ ସ୍ନାନ ପୂର୍ଣ୍ଣିମା ରହୁଚି ଯେମ୍ତିକି ସ୍ନାନ ପୂର୍ଣ୍ଣିମାରେ ରଥଯାତ୍ରା ପୂର୍ବରୁ ଦେବାଦେବୀଙ୍କୁ ଶହେ ଆଠ ଘଟ ଜଳରେ ସ୍ନାନ କରାଯାଏ। ତ ସେଥିରେ ଯ ଯୋଉ ଶହେ ଆଠ ଘଟରେ ଯୋଉ ସ୍ନାନ କରାଯାଏ ସେଥିରେ ସେମାନେ ଅସୁସ୍ଥ ହୋଇଥିବାରୁ କିଛି ଦିନ୍ ଦର୍ଶନ ବି ଦିଆଯାଏ ନାଇଁ।
ଆଜ୍ଞା ଆଜ୍ଞା ନିଶ୍ଚିତ ଭାବରେ ଆପଣ ଯୋଉଟା ଶୁଣିଛନ୍ତି ବିଲକୁଲ୍ ଠି ଆମର ଏମ୍ତି ଅଛି କି ଯେମ୍ତି ଆମେ ଅଧିକ ପାଣି ରେ ଗାଧେଇଲେ ଆମ ଦେହ ଖରାପ୍ ହେଇଯାଏ ସେମ୍ତି ଭ ଭଗବାନ ବି ସେଇ ଟାଇମ୍ ରେ ଆ ଯେମ୍ତି ଏବେ ଯୋଉ ଗ୍ରୀଷ୍ମର ଉତ୍ତାପ ଚାଲିଚି ତ ତାଙ୍କୁ ଆମେ ସ୍ନାନ ଯାତ୍ରାରେ ଭଗବାନ୍ ଗାଧେଇଥାନ୍ତି ଶହେ ଆଠ୍ ଜଳରେ ଆଉ ଗାଧେଇ ସା ପରେ ସେ ଅସୁସ୍ଥ ହେଇଯାଆନ୍ତି ଅସୁସ୍ଥ ହେଲେ ସେ କିଛି ଦିନ୍ ଦର୍ଶନ ଦିଅନ୍ତିନି। ଆଉ ତାଙ୍କୁ ଯେମ୍ତି ଆମେ ଯେମ୍ତି ଆମ ଦେହ ଖରାପ୍ ହେଲେ ଆମେ ହସ୍ପିଟାଲ ଯାଆନ୍ତି ବା ଡାକ୍ତରଖାନା ଯାଆନ୍ତି। ସେମ୍ତି ଭଗବାନ ମଧ୍ୟ ତାଙ୍କର ଗୋଟେ ଅ ଅସୁସ୍ଥ ରୁ ହବା ପାଇଁ ତାଙ୍କୁ ମଧ୍ୟ କିଛି ଆୟୁର୍ବେଦିକ୍ ଆଉ ଆମ ପୌରାଣିକ ରୀତିନୀତିରେ ତାଙ୍କର ମଧ୍ୟ ଭକ୍ତ ମାନେ ସେବାୟତ ମାନେ ତାଙ୍କର ସେବା କରିକି ତାଙ୍କୁ ମଧ୍ୟ ଭଲ କରିଥାନ୍ତି।
ଆଜ୍ଞା ଯୋଉଟା କି ସିଏ ଅଣବସରରେ ଯାଆନ୍ତି ତା ଯୋଉଟା କୁହାଯାଏ ନା?
ଆଜ୍ଞା ଯୁ ବିଲକୁଲ୍ ଆପଣ ଠିକ୍ ଅଣସର ଘରେ ସେ ରୁହନ୍ତୁ।
ଆଜ୍ଞା ନିଶ୍ଚିତ ତ ରଥଯାତ୍ର ର ଯୋଉଟା ବାହୁଡା ଯାତ୍ରା ରହୁଚି ସେଟା ବି ସାତ ଦିନ୍ ପରେ ସ ଦେବାଦେବୀ ମାନଙ୍କୁ ପୁନର୍ବାର ଶ୍ରୀମନ୍ଦିରକୁ ଫେରାନ୍ତି ଯେମ୍ତି କିି ରଥ ଯାତ୍ରା ବେଳେ ଅ ଯୁ ଭଗବାନ ଭଗବାନ୍ ବଳଭଦ୍ର ଜଗନ୍ନାଥ୍ ସୁଭଦ୍ରା ତିନି ଜଣ ତାଙ୍କ ମାଉସୀ ଘରଙ୍କୁ ଯାଆନ୍ତି ମାଉସୀ ଘର ସାତ ଦିନ୍ ରହିଲା ପରେ ସେ ପୁରୁ ଥରେ ଶ୍ରୀମନ୍ଦିର କୁ ଫେରନ୍ତି ତ ଏଥିରେ ଯୋଉ ଛେରା ପହଁରା ଗୋଟେ ର ଅ ଛେରା ପହଁରା ର ଯୋଉ ପ୍ର ଥା ରହୁଚି ତ ଛେରା ପହଁରା ର କିଛି ଆପଣ କହିପାରିବେ ତା ଉପରେ?
ବିଲକୁଲ୍ ତାର ଗୋଟେ ବହୁତି ହି ମୁଖ୍ୟ ଆକର୍ଷଣ ହଉଚି ଛେରା ପହଁରା। ଯିଏ ଆଗେ ଶୁଣିବ ଛେରା ପହଁରା ଶବ୍ଦଟି ତ ସେମାନେ ଆଗେ କେଇ ବୁଝିପାରିବେନି ଯେ ଛେରା ପହଁରା ଆକ୍ଚୁଆଲି ରେ କଣ ସେଟା କିନ୍ତୁ ମୁଁ ଆପଣଙ୍କୁ ବି କହିଦବାକୁ ଚାହିଁବି ଛେରା ପହଁରା ମାନେ ହଉଛି ଯେ ଭଗବାନଙ୍କୁ ଯୋଉ ରାସ୍ତାରେ ଭଗବାନ୍ ଆସିବେ ସେ ରାସ୍ତାକୁ ଆମେ ଝାଡୁ କରିବୁ ଆଉ ସେ ଝାଡୁ ସେମିତି କିଛି ସାଧାରଣ ଝାଡୁ ନ ଥାଏ ଏଇଟା ହଉଛି ସୁନାର ଝାଡୁ ଥାଏ। ଯୋଉଟା କି ଆମ ପୁରୀର ଯେ ଗଜପତି ମହାରାଜ୍ ଅଛନ୍ତି ସିଏ ସେ ସୁନା ଝାଡୁ ଦ୍ଵାରା ରଥ ତିନି ରଥର ଚାରି ପାଖ ସଫା କରନ୍ତି। କାହିଁକି ନା ଯେମତିି କି ଭଗବାନ ଯେତେବେଳେ ଆସିବେ ଯେମତି ଆମ ଘରର କେହି ବି ଗୁରୁଜନ ଆସିଲେ ଆମେ ଘରକୁ ସ ଫା କରନ୍ତି ସେମତି ସିଏ ତ ଜଗତର ଜମିଦାର ଅଛନ୍ତି। ତ ଆମର ଯିଏ ଗଜପତି ମହାରାଜ ଅଛନ୍ତି ସେ ତା ତ ସଫା କରନ୍ତି ରଥ ଚାରି ପାଖ ସୁନା ଝାଡୁରେ ସଫା କରଲେ ଭଗବାନ ଆସିକି ତାପରେ ଦ ରଥରେ ପଦାର୍ପଣ କରିବେ।
ଆଜ୍ଞା ଆଜ୍ଞା ଛ୍ ବହୁତ ଖୁସି ଲାଗିଲା ଛେରା ପହଁରା ବିଷି ବିଷୟରେ ଶୁଣିକି ଯେହେତୁ ଏଥିରେ ଲକ୍ଷ ଲକ୍ଷ ଭକ୍ତ ବି ଯୋଗ ଦିଅନ୍ତି ରଥଯାତ୍ରାରେ ତ ଆପଣ ସବୁ ବର୍ଷ ରଥଯାତ୍ରାରେ ଯୋଗ ଦିଅନ୍ତି ନା ଆପଣ କିଛି କିଛି ଆପଣ କେବେ ଯାଇଛନ୍ତି ରଥଯାତ୍ରା ଦେଖିବା ପାଇଁ?
ଆଜ୍ଞା ତ ମୁଁ ଆପଣଙ୍କୁ ଏଇଠି ଗୋଟେ କଥା କହିବା ଚାହିଁବି ଯେମତିି କି ଆମର ତ ବ୍ୟସ୍ତ ବୋହୁଳ କାର୍ଯ୍ୟ ବୋହୁଳ ଜୀବନରେ ଆମେ ସବୁ ବର୍ଷ ତ ଯାଇ ପାରିବାନି କିନ୍ତୁ ମୁଁ ରଥଯାତ୍ରାରେ ବୋହୁତ ଥର ପୁରୀ ଯାଇ ଇଚି କାହିଁକି ନା ଆଉ ଗୋଟେ କହିବି ଯେ ପୁରୀ ଏକ୍ଟୁଆଲି ମୋ ମାମୁଁ ଘର। ତ ସେଥିପାଇଁ ମୁଁ ବୋହୁତ ଟାଇମ୍ ରେ ପୁରୀ ଯାଏ। ଆଉ ରଥଯାତ୍ରା ତ ସବୁବେଳେ ସମ୍ଭବ ହେଇପାରେନି କିନ୍ତୁ ଯେତେବେଳେ ବି ସମ୍ଭବ ହେଇଛି ମୁଁ ପୁରୀ ରଥଯାତ୍ରାରେ ବାହୁଡା ଯାତ୍ରାରେ ଯାଇଚି। ଆଉ ମଧ୍ୟ ଗୋଟେ ଜିନିଷ ଆପଣଙ୍କୁ କହିବି ଯେ ବାହୁଡ଼ା ପରେ ଆଉ ଗୋଟେ ଭଗବାନ ରଥଯାତ୍ରା ପରେ କି ବାହୁଡା ପରେ ଆସିକି ସିଧା ମନ୍ଦିର ଭିତରୁକୁ ଯାଆନ୍ତି ନାହିଁ। ବାହୁଡାରୁ ମାମୁସୀ ଘରୁ ଆସିଲା ପରେ ବି କିଛିଟା ରୀତିନୀତି ଅଛି ତା ଭିତରୁ ଗୋ ଟେ ରୀତିନୀତି ହୋଉଚି ଯୋଉଟା କି ଆମର କହିବା ସୁନାବେଶ। ତ ବୋହୁତ ଲୋକ ରଥ ବାହୁଡାରେ ନ ଯାଇ ପାରିଲେ ମଧ୍ୟ ସୁନାବେଶରେ ଯାଆନ୍ତି। ଆଉ ଖାସ କରିକି ମୋର ଯୋଉ ବାପା ଅଛନ୍ତି ବାପାଙ୍କୁ ସୁନାବେଶ ଦେଖିବାକୁ ବହୁତ ପସନ୍ଦ। ତ ଆମେ ପ୍ରାୟ ଟାଇମ୍ ରେ ସୁନାବେଶ ଟାଇମ୍ ରେ ମଧ୍ୟ ରଥ ଯାଇଚୁ ପୁରୀ।
ଆଜ୍ଞା ଆଜ୍ଞା ଯାଉ ବୋହୁତ ଶୁଣିକି ଖୁସି ଲାଗିଲା ରଥଯାତ୍ରା କାହିଁକି ନା ଏଇଟା ହଉଚି ଆମ ଓଡ଼ିଆମାନଙ୍କର ଗୋଟେ ପର୍ବ ନୁଏ ଓଡ଼ିଆମାନଙ୍କର ଜାତିର ଗର୍ବ ଭକ୍ତି ସଂସ୍କୃତିର ପ୍ରତୀକ ଯେମତି। ଉଁ ଆପଣଙ୍କର ରହୁଚି କାହିଁକି ନା ଯେହେତୁ ମୁଁ ରଥଯାତ୍ରା ମୁଁ ତ ବାହାରେ ରହୁ ଚି ରଥଯାତ୍ରା ସବୁ ବର୍ଷ ର ଆଜି ଯାଏ କେବେ ବି ଯାଇନି ରଥଯାତ୍ରା ଦେଖିଆକୁ। ବଟ ଭବିଷ୍ୟତରେ ଭାବୁଚି କେବେ ଯିବାକୁ କ ଯଦି କେବେ ସମ୍ଭବ ହେଲା ତ। ଥରେ ଯାଇକି ରଥଯାତ୍ରା ଦେଖିବା ପାଇଁ କାହିଁକି ନା ମୁଁ ଯେହେତୁ ବାହାରେ ରହୁଚି ତ ଏଠି ବୋହୁ ଓଡ଼ିଶା ବାହାରେ ବି ବୋହୁତ ଜାଗାରେ ଜଗନ୍ନାଥ ମନ୍ଦିର ବି ରହୁଚି ତ ସେଠିକି ବି ସେ ଠି ବି ସବୁ ବର୍ଷ ରଥଯାତ୍ରା ବି ପାଳନ କରାଯାଏ ସେଠିକି ବି ଆପଣ ଯଦି ବି କେବେ ବାହାରେ ରହୁଚନ୍ତି ସେଠି ବି ଯାଇକି ଦେ ଖିପାରିବେ ବୋହୁତ ଭଲ ଲାଗେ ସେ ସବୁ ଜାଗାରେ। ଦେଖିବା ପାଇଁ ଆଜ୍ଞା।
ଅ ମତେ କହିବେ କି ଗୋଟେ ମୁଁ ଆପଣଙ୍କୁ ଏଠି ବାସ୍ ପ୍ରଶ୍ନ ପଚାରିବାକୁ ଚାହିଁବି। ଯେ ଓଡ଼ିଶା ରଥ ତ ଆମେ ସବୁ ଜାଣିଚନ୍ତି ତ ଯେତେତୁ ଆପଣ କହିଲେ କି ବାହାରେ ଆପଣ ରହୁଚନ୍ତି ତ ବାହାରେ କେମିତି ର ଥଯାତ୍ରା ଅ ପାଳନ କରାଯାଏ ମାନେ ଯେମିତି ଆମ ଓଡିଶାରେ ହୁଏ ସ୍ ସେମିତି ନାଁ କିଛି ଅଲଗା ଢଙ୍ଗରେ କରାଯାଏ?
ନାଁ ନାଁ ବାହାରେ ବି କାହିଁକି ନା ଯେହେତୁ ରଥଯାତ୍ରା ରହୁଚି ରଥଯାତ୍ରା ଓଡ଼ିଶାରେ ଯେମତି ହୁଏ ବାହାରେ ବି ସେମତି ହୁଏ କାହିଁକି ନା ଯୋଉଠି ବି ଜଗନ୍ନାଥ ମନ୍ଦିର ବାହାରେ ଅଛି ସେଠି ଓଡ଼ିଶାର ହିଁ ପୂଜାରୀ ମାନେ ହିଁ ପୂଜା କରନ୍ତି। ଅଧିକାଂଶ ଜାଗାରେ ତ ଏଠି ଯେମତି ମୁଁ ଏଠି ବାହାରେ ରହୁଚି ଯୋଉ ଏଠି ବୋହୁ ତିନିଟା ମୋ ଜାଣିବାର ତିନିଟା ଜଗନ୍ନାଥ ମନ୍ଦିର ଅଛି ତିନିଟା ଜଗନ୍ନାଥ ମନ୍ଦିରରେ ସେମ ତିନିଟା ତିନିଟା ରଥ ହବ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କର ତିନି ଜଣଙ୍କର ତିନିଟା ରଥ ହବ ଯୋଉଟା କି ସୁଭଦ୍ରା ମା ଙ୍କର ଯେମିତି ରଥ ରହୁଛି ଯୋଉଟା କି ମହିଳା ମାନେ ରହୁଛନ୍ତି ସେଟାକୁ ରଥଟାକୁ ଟାଣନ୍ତି
ଆଜ୍ଞା
ଓଡିଶାରେ ବି ସେମତି ରହୁଛି ସୁଭଦ୍ରାଙ୍କ ରଥକୁ ବି ବହୁତ ମହିଳା ମାନେ ହିଁ ଏଟା ଟାଣନ୍ତି ଏଠି ବି ସମାନ ସେମିତି ସାତ ଦିନ ପରେ ଜଗନ୍ନାଥ ମାଉସୀ ମନ୍ଦିର ମାଉସୀ ଶିବ ମନ୍ଦିରରୁୁ ପୁଣି ଥରେ ଫେରନ୍ତି ତାଙ୍କ ଘରକୁ ସୁନାବେଶ ସେମ ପରମ୍ପରା ରୀତି ରିବାଜ ରେ ହଉଛି
ଆଜ୍ଞା ବିଲକୁଲ ଆପଣ ଯୋଉଟା କହିଲେ ମତେ ବହୁତ ଶୁଣିକି ବହୁତ ଖୁସି ଲାଗିଲା ଆଉ ଯେମିତିକି ଗୋଟେ ଟେ କଥା ବି ଆପଣ କହିଵି ଯେମିତି କି ଓଡିଶା ନୁହଁ କି ଭାରତ ବି ନୁହଁ ଭାରତ ବାହାରେ ମଧ୍ୟ ମାନେ ଆମ ପ୍ରଭୁ ଜଗନ୍ନାଥଙ୍କର ଏତେ ମହିମା ଯେ ଭାର ତ ବାହାରେ ମଧ୍ୟ ଲୋକ ଜଗନ୍ନାଥ ଦର୍ଶନ କରନ୍ତି ରଥଯାତ୍ରା ପାଳନ କରନ୍ତି ଆଉ ଏମିତି ଦେଖିବାକୁ ଗଲେ ର ଥଯାତ୍ରା ହେଉଛି ଆମ ବିଶ୍ୱ ଶାନ୍ତି ଭ୍ରାତୃତ୍ୱ ଓ ମାନବ ସେବାର ଗୋଟେ ବାର୍ ତା ପ୍ରଦାନ କରେ ଆଉ ରଥଯାତ୍ରା କୁ ଆମର ବିଶ୍ଵ ପର୍ବ ରୂପରେ ବି ମଧ୍ୟ ପାଳନ କରାଯାଏ ଆଉ ବହୁତ ଭଲ ଲାଗେ ଯେ କି ଆମର ଓଡିଶା ନୁହଁ ଭାରତ ନୁହଁ ବିଦେଶରେ ମଧ୍ୟ ରଥଯାତ୍ରା ପାଳନ କରାଯାଏ ଆଉ ପ୍ରଭୁ ଜଗନ୍ନାଥଙ୍କର ମହାତ୍ମ୍ୟ ବି ଏତେ ଯେ ବିଶ୍ଵ ବାହାରେ ବି ମଧ୍ୟ ଲୋକମାନେ ତାଙ୍କୁ ଦର୍ଶନ କରନ୍ତି
ଆଜ୍ଞା ଧନ୍ୟବାଦ ତମକୁ ଏବେ ମୁଁ ନିଶ୍ଚିତ ଭାବରେ ତମୋ ପରବର୍ତ୍ତୀ ଛୁଟିରେ ମୁଁ ଓଡିଶା ବୁଲିବାକୁ ଯିବି କାହିଁକିନା ଆପଣଙ୍କଠୁ ଏତେ କଥା ଶୁଣିଲା ପରେ ରଥଯାତ୍ରା ମୁଁ ଓଡିଶାରେ ରହିକି ବି ଛୋଟ ବେଳୁ ରଥଯାତ୍ରା କେବେ ଦେଖିବାକୁ ଯାଏନି ବଟ ନିଶ୍ଚିତ ଭାବରେ ପରବର୍ତ୍ତୀ ଛୁଟିରେ ମୁଁ ଓଡିଶା ଯିବି ରଥଯାତ୍ରାରେ
ନିଶ୍ଚିତ ଭାବରେ ମୁଁ ବି ଭଗବାନଙ୍କ ପାଖରେ ଆଶା କରିବି ପ୍ରାର୍ଥନା କରିବି କି ଆପଣ ଅ ପର ରଥ ଯାତ୍ରାରେ ନିଶ୍ଚିତ ଭାବରେ ପୁରୀ ଯାଆନ୍ତୁ ପୁରୀର ରଥଯାତ୍ରା ସୁନାବେଶ ବାହୁଡା ଯାତ୍ରା ଅଧରପଣା ମଧ୍ୟ ଗୋଟେ ହୁଏ ସବୁ କିଛି ନିଜେ ହିଁ ଆପଣ ଏକ୍ସପିରିଏନ୍ସ କରନ୍ତୁ ଜୀବନ ରେ
ଆଉ ଦର୍ଶନ ନିଶ୍ଚିତ ଭାବରେ କରନ୍ତୁ ସମୁଦ୍ର କୂଳ ଯାଆନ୍ତୁ ବୁଲାବୁଲି କରନ୍ତୁ ବାସ୍ ମୁଁ ସେତିକି ପ୍ରାର୍ଥନା କରିବି କି ଆପଣ ଖୁବ ଜଲଦି ଯାଇକି
ଆଜ୍ଞା ଆଜ୍ଞା ଧନ୍ୟବାଦ ବନ୍ଧୁ ଏତିକି ପ୍ରାର୍ଥନା କରିିଥିବା ପାଇଁ
ଆଜ୍ଞା ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା ତାହେଲେ ଆମେ କଲ ଟା କୁ ଏ ଏଠି ସମାପ୍ତ କରିବା ଜୟ ଜଗନ୍ନାଥ ବନ୍ଧୁ
ଜୟ ଜଗନ୍ନାଥ ବନ୍ଧୁ